ବସିଛି ଆଉ। ରୋଷେଇ ଚାଲିଛି।
କଣ ରୋଷେଇ କରିଛ ଆଜି ରାତିରେ କଣ ପ୍ରୋଗ ମାନେ ଆଇକ
ଆଜି କରିଛି ମୁଆ ପିଠା ତା ସହିତ ଆଳୁ ମଟର ତରକାରୀ। ଆ ମୁଆ ପିଠା ଉଁ ମୁଆଁପଠା ଟା କେମିତି କରିଛି ନା ତାକୁ ଚାଉଳ ଭିଜେଇ ଦେଲି ଚାଉଳ ଭିଜେଇକି କଣ କଲି ନା ତାକୁ ଚାଉଳ ଭଲକରି ଧୁଆ ଧୁଇ କରିକି ତାର ପାଣି ଅପରିସ୍କାର ଅଂଶ ଟା ବାହାର କରିଦେଇକି ପାଣି ନିଗାଡିକି ତାକୁ ଛାଣିଦେଲି ଗୋଟେ ଡାଲା ଛାଣିଦେଇକି କଣ କଲି ନା ସେଇ ତାକୁ ଖେଳେଇ ଦେଲି ଖେଳ୍ ମାନେ ସେ ଶୁଖିଗଲା ଉ ଖେଳେଇଦେଲି ସେଠି ପାଣି ନିଗାଳିଲାଠୁ ଗୋଟେ ଉ ଧଳା କପଡାରେ ତାକୁ ଅ ଏମିତି ଖେଳେଇ ଦେଲି। ଏ ଖେଳେଇ ଦେଲା ଦ୍ୱାରା ଉଁ କପଡା ରେ ଚାଉଳ ଗୁଡାକୁ ଟିକେ ପୋଛିଦେଲି ତାପରେ କପଡ଼ା ରେ ଯେ ଯେତିକି ପାଣି ଅଂଶ ଥିଲା ସବୁ ଚାଉଳ ଗୁଡା ସେଠି ଶୁଖେଇଦଲା ଉଁ ତାପରେ କଣ କହିଲି ଉଁ ତାକୁ ଗ୍ରାଇଣ୍ଡର କରିଦେଲି। ଗ୍ରାଇଣ୍ଡର କରିକି ଚୁନା ହେଇଗଲା ଚୁନା ହେଇକି ତାକୁ ରଖିଥିଲି। ତାପରେ ବିରି ବତୁରଇଥିଲି। ବିରିକି କଣ କଲିନା ଭଲକି ଧୁଆ ଧୁଇ କରିକି ତାକୁ ଗଡେଇକି ପୁଣି ଗ୍ରାଇଣ୍ଡର କରିକି ତାକୁ ପିଠୋଉ ଗୋଳେଇଲି ପିଠୋଉ ଗୋଳେଇକି ସେଠୁ ନଡିଆ ନଡ଼ିଆ କାଟିଲି। ନଡ଼ିଆ ତାକୁ ଚିନି ନଡିଆ ଟିକେ ଭାଜିଦେଲି। ଭାଜି ଦେଇକି
ଏଁ ମୁଆଁ ଅଥାର ଗୋଟେ ବସେଇଲି ଗୋଟେ ଗୋଟେ ହାଣ୍ଡିରେ ତାପରେ ଏଁ ଗୁଡେଇ ଦେଲି ଗୋଟେ କପଡ଼ାଟେ ତାପରେ ରଖିଦେଲି। କଦଳୀ ପତ୍ର ଆଣିକି ଭଲକରି ଧୁଆଧୁଇ କରିକି ରଖିଦେଲି। ରଖିଦେଲି। ତାପରେ ଏଇ ଯୋଉ ଆଣକୁ ଲୁଣ ସେଇ ପରିମାଣରେ ପକେଇଲି। ଚିନି ପକେଇଲି। ସେ ଆଣକୁ ସେଇ ଅଥାରରେ ଦେଲି। ଅଥାରରେ ଦେଇକି ତାପରେ ଯୋଉ ନଡିଆ ଆଉ ଗୁଡ ଗୋଳେଇଥିଲି ତାକୁ ତା ଉପରେ ଥୋଇ, ଆଉ ଥରେ ପରସ୍ତରେ ଦେଇ ତା ପୁଣି ତା ଉପରେ କଦଳୀ ଦେଇ ପତ୍ର ଦେଇ, ତାକୁ ଢାଙ୍କ ଙ୍କଣାଟେ ଦେଇଦେଇକି ଚୁଲି ଜଳେଇଲି। ଚୁଲି ଜଳେଇଲି, ତାପରେ ଅଧଘଣ୍ଟେ ପଇଁଚାଳିଶୀ ମି ଟି ଭିତରେ ସିଏ ହେଇଗଲା। ତାକୁ ବାହାରକୁ ଆଣିକି ଉଁ ଥଣ୍ଡା ହେଇଗଲାଠୁ, ପିସ୍ ପିସ୍ କରିକି କାଟିଦେଲି କାଟିଦେଲା ପରେ ଉଁ କାଟି ଦେଇକି ରଖିଦେଲି। ତାପରେ ତା ସହିତ ଆଳୁ ମଟର ତରକାରୀ, ଆ ମଟରକୁ ଭିଜେଇଥିଲି ଉଁ ଉଁ ସଖାଳୁ ଭିଜେଇ ଦେଇଥିଲି ମଟରକୁ, ସେ ଫୁଲିକି ଥିଲା ତାପରେ ଗୋଟେ ସିଟି, ନାଁ ତା ସହିତ ଆଳୁ ଧୁଆଧୁଇ କରିକି ଥୋଇଦେଲି ଗୋଟେ ସିଟି ଦେଇଦେଲି। ଗୋଟେ ସିଟି ଦେଲା ପରେ ପିଆଜ ରସୁଣ ଅଦା ତାକୁ ଏମତି ପେଷ୍ଟ କରିଦେଲି ପେଷ୍ଟ କଲା ପରେ ତାକୁ କଡ଼େଇ ବସେଇଲି ତେଲ ଢାଳିଲି, ଉଁ ତାପରେ ପିଆଜ ଆଉ ଜିରା, ଲଙ୍କା ତାକୁ ପଘାରିଦେଲି। ପଘରିଲା ପରେ ସଲାକୁ ପ ପକେଇଲି। ମସଲାକୁ ପକେଇକି ଉଁ ତାକୁ କଣ କଲିନା ଇଏତ ଆଳୁ ମଟର ସିଜି ଯାଇଛି, ପୁରା ଘୋଳ ହେଇଯାଇଛି କୁ ପକେଇକି, ତା ମିଟ୍ ମସଲା ଟିକେ ଉଁ ଆଉ ଚିକେନ ମସଲାଟିକେ ଏମତି ପକେଇକି, ତାକୁ ଉଁ ଭଲ କିରି କରିଦେଲି ଯେମିତି ଗୁଗୁନି ସେ ଗୁଗୁନି ହେଇଗଲା। ଗୁଗୁନି ହେଲେ ବାହାର କଲୁ। ତାପରେ ଆଣିକି ପିସ୍ ପିସ୍ କରିକି ଖାଇଲୁ ଆଉ। ତମର କଣ କେମିତି କୁହ?
ଆଜି।
ଆଳୁ ପୋଟଳ ତରକାରୀ। ଉଁ। ନଅଟା ଆଳୁ କାଟିଦେଇକିନା ଫାଳ ଫାଳ କରିଦେଇ କାଟିଚି ଆଳୁ ରେ ଛୋଟ ଛୋଟ ପିସ୍ କରିଦେଇଛି। ତାକୁ ତେଲରେ ହଁ ଭାଜିବେ, ତେଲରେ ଭାଜିବେ ନା ହେରା। ମୋ ପିଆଜ ଅଦା ତେଲ ଦେଇଦେଇକିନା ଜିରା ଦିଇଟା ଫୁଟେଇଦେଲି। ଆଉ ପିଆଜ କୁ ପକେଇକି ଭାଜିଲି। ଭାଜିକି ହେଟୁ ମସଲା ନକା ଲଙ୍କା ଗୁଣ୍ଡ ପକେଇଲି ତାପରେ ମସଲା ଗୁଣ୍ଡ ରେ ହଁ ମସଲା ଅଦା ରସୁଣ ପେଷ୍ଟ କରିଥିଲି ତାକୁ ପକେଇଦେଲି। ତାକୁ ଟିକେ କଷିଦେଲି କଷିଦେଲା ପରେ ଲୁଣ ଟିକେ ପକେଇଲି। ତାପରେ ଦେଲି ହଳଦି ଗୁଣ୍ଡ ଅନ୍ୟ ମସ ପଡିବ ମି ମିଟ୍ ମସଲା ଚିକେନ ସବୁ ମସଲା ମିଶେଇକିନା ତାକୁ କଲି କଷିଦେଲି କସି କସିଲି ଭଲ କିନା ଭଲକି କଷିଲା ପରେ ସାଡୁ ଉଁ ଟମାଟୋ ପକେଇକିନା ତାକୁ କଷି ଦେଲି। ତାକୁ ନେଇକିରି ମାନେ ପୋଟଳକୁ ଆଳୁକୁ ଛାଡ ଦେ ପକେଇଦେଲି। ଆଳୁ ପୋଟଳ ପକେଇ ଦେଇକିନା ହେ ତାକୁ ଆଁ ଜଷ୍ଟ ଟିକେ ପାଣି ଦେଇ ଦେଇକିନା ତାକୁ ଘୋଡେଇ ଦେଲି ବସେଇଲି। କଷିଲା ପରେ ହେଟୁ ଆଉ ଟିକେ ଅଳ୍ପକି ପାଣି ଦେଇକି ନା ତାକୁ। ଯୁକୁଯୁକିଆ ପାଗ ତ କରିଦେଇଛି ଉଁ। ରୁଟି କରିବି ଅଟା ଆଉ ଚିନି ପରଟା ଚିନି ପରଟା କେମ ସେମିତି ହୁଏ ନା ହଁ ତାକୁ କଣ କରିବ ବେଲି ଦେବ ଟିକେ ଉଁ ରୁଟି ନାଖେ କରିବନି ଛୁଟିଆ ପୁରୀ ନାଖେ କରିବି ତାକୁ। ସେଥିରେ ଚିନି ଟିକେ ଦେଇଦବ ତାପରେ ତାକୁ ଭାଙ୍ଗିଦବ ଗୋଟେ ପରସ୍ତ ଭାଙ୍ଗିଦେଲ ତାପରେ ତା ଉପରେ ଆଉ ଟିକେ ଚିନି ଦେଇକି ତାକୁ ପରଟା ଜା ହାଣ୍ଡି ଦେଇଥିମ୍ ତାକୁ ଅଟା ଦେଇକି ଟିକେ ପୁଣି ବେଲିଦବ। ବେଲିକି ରୁଟି କୁ ତାୱାରେ ପରଟା ଟା କୁ ପକେଇବ। ପକେଇଲା ପରେ ତାକୁ ଏଠୁ ପୁଣି ତେଲ ଟିକେ ଦବ ଉଁ ହେଇ ଆସିଲା ବେଳକୁ ପରଟା ଟା ସିଝି ଆସିଲା ବେଳକୁ ଆଉ ତେଲ ଟିକେ ଦେଇକିନା ହଉ କି ଘିଅ ହଉ ଦେଇକିନା ତାକୁ ସେଠୁ ଏପଟ ସେପଟ ସେକିବ ସେକିକି ତାକୁ ଖୁଳେଇଲା ମାନେ ଉଁ ଇଏ କରିକି ନା ସେଇଠୁ ତାକୁ ତାପରେ ରୁଟି ଅଟାକୁ ଦଳିଦେଲି ଲୁଣ ପକେଇକି। ତାକୁ ନରମାଂସ ଟିକେ କରିକି ଥୋ ଆଗ ଥୋଇଦେଲି। କିଛି ସମୟ ତ ଉଁ ଥୋଇ ଦେଇକି ତରକାରୀ ବସେଇଲି। ତାପରେ ତରକାରୀ ହେଇକିନା ଆହୁରି ହେଲା ପରେ ତାକୁ କଣ କହିଲ ରୁଟିି କି ଗୁଳା କରି ଦେଲି। କରିଦେଇକି ବେଲି କିନା ମୋଟେ ସେକିଦେଲି। ଅମ ଆମର ରୁଟି ସେକନ୍ତି ସମସ୍ତେ ରୁଟି ସେକା ଖାଆନ୍ତି ପକାନ୍ତି ମୁଁ ସେଇ ତାୱାରେ ହିଁ ପକାଏ ମୋର ଫୁଲିଯାଏ। ମାନେ ଯଦି ଫାଟି ଯାଇଥିବ ତାହେଲେ ସେଟା କ ଫୁଲିବନି ଯଦି ନ କଣା ଫୁଟିଥିବ ତାହେଲେ ଫୁଲିବ। ତାପରେ ମୁଁ ରୁଟି କରିସାରିଲି ରୁଟି ସେକି ଦେଇକିନା ଆଳୁ ଆସିକି ଆଳୁ ସରୁ ସରୁ ପୁରା ଚୂନ ଚୂନ କିନା ସରୁ ସରୁ କାଟିକି କାଟିକି କିଆଁ ସେପଟୁ ଟିକେ ଉଁ ଲାଲ ଅଂଶ ହେଇଆସିଲା ବେଳକୁ ଆଡକୁ ପକେଇଦେଲି।
ଓ ଉଁ ଘୁରେଇ ଘୁରେଇ ଭାଜିକି ମୁସ ମୁସିଆ କରିଦେଇଛିି ଆଉ ଖାଇବା ଆଉ ମଟର ତରକାରୀ କରିଥିଲି ଦିନର ଯୁସୁ ବି ଅଛି। ଆଳୁ ମଟର ଆଳୁ ସିଝେଇ ଦେଇକିନା ପ୍ରେସରରେ ଦେଇକି ଦିଟା ସି ସିଜେଇଦେଲି। ସେଇଟା ଦିଟା ଶିଟି ଦେବି ଯେ ଆଉ ମଟର ଭୋଳ ହେଇଯାଉଛି। ତାପରେ କରିଦେଇଛିି ନା ଆଉ ମସଲା ଏମତି କଷିଦେଲି କଷି ଦେଇକି ନା ଗୋଟେ ତରକାରୀ ଏମତି କରିଦେଇକିନା ପିଠା- କରିବା ପାଇଁ କହିଥିଲେ ଯେ ଆଗ କରିନି କାଲିକି କରିବି ଆଉ। ପିଠା ପିଠା କରି ଦେଲେ କାଲିକି କଣ ଖାଇବୁ ଆଉ। ତମେ କଣ କଣ ଶୁଣ ମାନେ କଣ ପୋଡ ପିଠା ଶି ଖିଲ କି ନାଇଁ?
ହଁ ଜାଣିଛି।
ହ୍ୟାଲୋ। ହ୍ୟାଲୋ?
ହ୍ୟାଲୋ।
ହଁ ପୋଡ ପିଠା ମିଶୁନି କେମିତି ହୁଏ?
ପୋଡ ପିଠା?
ହୁଁ।
ବଡ ପିଠା ହଉଛି ତାକୁ ସେମିତି ଚାଉଳ ଭେଦେଇ ଦବ। ଉଁ ଏକାଥରେ ବି ଗ୍ରାଇଣ୍ଡିଙ୍ଗ କରିଦେଲେ ହବ ଚାଉଳ ଆଉ ହିଁ ସେ ଯେଉଁ ବିରି କି? ଧୋଇ ଧୁଆକରି ଏକାଥରେ କଣ ଯେ ଯେତିକି ବିରି ସେତିକି ଚାଉଳ। ଏଁ ତାକୁ କଣ କରିଦବ ନା ଭଲକରି ଧୋଇଧୁଆ ଦେଇକି ପରିଷ୍କାର କରିକି ଗଡେଇ ଗୁଡା ଦେଇକି ଏକାଠି ତାଙ୍କୁ ବାଟି ଦବ। ଏକାଠି ବାଟିଦେଲା ପରେ ପୁ-ପାଣି ଅଂଶ ଜମା ଦବନି ପୁରା କମ୍ ପାଣିରେ ଦେଇଥିବ। କମ୍ ପାଣିରେ ଦେଇଥିବ ତାପରେ କଣ କରିବ ନା ଓ ଓ। ଉଁ ବିରି ନ ମିଶେଇଲେ ଚଳେ କି ମିଶେଇଲେ ବି ଟିକେ ଭଲ ଫୁଲିବ। ହଁ ହୁଁ ତାକୁ କଣ କରିବ ନା ଆଣିକି ର ଖିଦବ ଆଣିକି ରଖିଦବ ନହେଲେ ଚୁନା ହିସାବରେ ଯଦି ପୋଡ ପିଠା ହେମିତି ନକରି ଚୁନା କରିଦବ। ତାପରେ ଗୋଟେ କଡେଇ ବସେଇବ। ଗୁଡ ଅଁ ନଡ଼ିଆ ଆଁ ଗୁଜୁରାତି। ଏଁ ଆଉ ତେଜପତ୍ର ପକେଇକିି ତାକୁ କଣ କରିବ ନା ଅ-ଅଧ କଂସେ ଖଣ୍ଡେ ପାଣି ଦ ଅଧ କଂସେ ପାଣି ଦେଲା ପରେ ତାକୁ ଘାଣ୍ଟିବ ଘାଣ୍ଟି ଘାଣ୍ଟି ଘାଣ୍ଟି ସିଏ ଆ ଅ-ଅଟୋମେଟିକ ସିଝିବ ଅଳ୍ପ ଜାଳରେ ଘାନ୍ ଣ୍ଟିବ ଘାଣ୍ଟି ଘାଣ୍ଟି ଘାଣ୍ଟି ସିଏ ସି ପୁରା ସିଝିଯିବ। ସିଝି ସାରିଲା ପରେ ତାପରେ ତାକୁ ବାହାର କରି ଆଣିବ। ତାପରୁକୁ ଗୋଟେ କଡେଇରେ କଣ କରିବ ନା ଉଁ କିଛି ପାଉଁଶ ଟିକେ ଅଳ୍ ପ ଟିକେ ପାଉଁଶ ଆଉ ପାଣି ପାଉଁଶଟା ଭିଜିଯିବ ସେ ପାଣିରେ। ତାପରେ କଦଳୀ ପତ୍ରକୁ ଧୁଆ ଧୁଇ କରିଦବ। ଧୋଇ ଦେଇକି କଣ କରିବ ନା ଆଣିକି ଉଁ ସେଇ କଡେଇ ଉପରେ ରଖିଦବ। ତାପରେ ଟିକେ ଘିଅ ମାରିଦବ। ଘିଅ ମାରି ଦେଇକି ଉଁ ତାପରେ ଚୂନା ସେଇ ଯୋଉ ଆଣ ଯୋଉ କରିଥିବ ସେ ଆଣକୁ ଢାଳିଦବ। ତାପରେ ଟିକେ ପାଣି ଦେଇକି ଛପେଇ ଧପେଇ ଦେଇକି ପୁରା ସାଇଜରେ ରଖିଦବ। ସାଇଜରେ କରିଦବ ତାପରେ କଣ କରିବ ନା ଘିଅ ଟିକେ ମାରିଦେଇକି ତା ଉପରେ ପତ୍ରକୁ ଦେଇଦବ। ତା ପତ୍ରକୁ ଦେଇକି ଚୁଲି ପୁରା ବହୁତୁ ବେଳୁ ଜଳେଇଥିବ ସେ ରଡ ନିଆଁ ହେଇଯାଇଥିବ। ରଡ ନିିଆଁକୁ କାଢିଦବ ଆଉ ଟି ଉଁ ଗୋଟେ କି ଯୋଡେ ଉଁ କାଠ ସେଇଥିରେ ଚୁଲିରେ ପକେଇଦବ। ୟାକୁ ବସେଇଦବ। ଏଇ ରଡ ନିିଆଁକୁ ଇୟା ଉପରେ ଥୋଇଦବ। ଇୟା ଉପରେ ଥୋଇଦେଲେ ସେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଧୁଖୁ ଧୁଖୁ ଧୁଖୁ ଧୁଖୁ ଜାଳରେ ଘଣ୍ଟେ ଦି ଘଣ୍ଟାରେ ହେବ ଆଉ। ତାକୁ ବାହାର କରି ଆଣିବ। ସବୁ ପତ୍ ଉଁ ତାକୁ ଝାଡିଦବ। ପତ୍ର ଫତ୍ର କାଢ଼ି କୁଢା କିରି ପିସ୍ ପିସ୍ କରିକି ଯେମିତି ଛେନା ପୋଡ ପିସ୍ ପିସ୍ କରିକି ଖାଆନ୍ତି କାଟିକି। ସେମିତି ପିସ୍ ପିସ୍ କରିକି କାଟିକି ଖାଇବ। ଭଲ ଲାଗିବ। ବହୁତ ଭଲ ଲାଗେ।
ହାଲୋ ତମର କଣ କେମିତି?
ହୁଁ। ବିରି ଚାଉଳରେ ବି କରନ୍ତି ନା?
ହଁ ବିରି ଚାଉଳରେ ହୁଏ ବି।
କହିଲ ହଉଛି ଏଇଟା କଣ କହିଲ ସୁଧିରେ ଏଇ ଯୋଉ ଆମ ଖାଲି ଚାଉଳରେ କହିଲ ଯୋଉଟା ଜନ୍ତି କିିନା ନାଇଁ?
ହଁ।
ଉଁହୁଁ। ବିରି ଚାଉଳ ଟା ତ ଜତା ହବ ନା ନାଇଁ ସେଟା ସେମିତି ମାନେ ପିଠଉ ଟାଇପର ହବ?
ନାଇଁ ସେ ପିଠଉ ଟାଇପର ତାକୁ ଜନ୍ତା ହବନି।
ହୁଁ ତାଠ ପିଠାଟା ଅଧିକ ଟାଇମ୍ ନବ ନା?
ହୁଁ ଅଧିକ ଟାଇମ ସିଝିବା ପାଇଁ ବହୁତ ଶା ଟାଇମ ନବ।
ଏଇଟା ଯୋଉଟା ଜନ୍ତିକିନା କରିବ କମ ଟାଇମ ରେ ହେଇଯିବ।
ହଁ କମ ଟାଇମ୍ ରେ ହେଇଯିବ ପୁରା ଅଧଘଣ୍ଟେ ପଇଁଚାଳିଶ ମିନିଟ ଭିତରେ ଇଏ ହେଇଗଲା ଇଏ କି ନ୍ତୁ ଘଣ୍ଟେ ଲାଗିବ ଘଣ୍ଟେ ଲାଗିବ ସିଝିବା ପାଇଁ କ କିନା ଏଇଟା ହେଉଛି ଙ୍କୁ ଉଁ ସିଝା ହେଲାନି କଞ୍ଚା ଟାଇପ୍ ର କରା ହେଇକି ଗୋଳା ହେଇକି ହେଟା ହେଲା ନା ସେଥିପାଇଁ ଏଟା ଟିକେ ବହୁତ ସମୟ ଲାଗେ ଆଉ।
ହୁଁ।
ଆଉ କଣ କୁହ?
ହଉ ମୁଁ ରଖୁଛି ପୁଣି ପରେ କଥା ହେବି ଆଉ
ହ। ଏଇ ଲୁ ଗେଧା ଗଲା କିଲୋ ଲାଇନି